ହୁଁ, କହୁ
ବସଚି। ତୁ କଣ କରୁଥିଲୁ?
ହଁ, ବସିଥିଲି ଆଉ। ବସିଥିଲି ଫୋନ ଦେଖୁଥିଲି ତ, କହିଲି ତମ ଆକୁ ଟିକେ କଲ୍ କରିଦିଏ ଆଉ।
ଆଚ୍ଛା।
କଣ ଖାଇ
ଫୋନରେ କଣଦେ ଖାଇଲି, ମୁଁ ଆଜି କରିଥିଲି, କୁବି ମଞ୍ଚୁରିଆନ।
ନିଜେ ବନେଇଥିଲ ନା, ନିଜେ ବନେଇଥିଲ ନା, କିଏ ସାହାଯ୍ୟ କରିଥିଲେ?
ନାଇଁ ନାଇଁ, ମତେ ଆସେ। ମତେ ଫାଷ୍ଟ ଫୁଡ ମତେ ଆସେ, ମୁଁ ନିଜେ କରେ।
ମଞ୍ଚୁରିଆନା ଆସେ। ଆଉ କଣ ସବୁ ଆସେ?
ସବୁ ଚାଓମିନ, ମେଗି। ସବୁ ଫାଷ୍ଟ ଫୁଡ ଉପରେ ମୋମୋ। ଏସବୁ ସବୁ ଫାଷ୍ଟ ଫୁଡ ଉପରେ ସବୁ ଆସେ। ଆଉ ତୁ କଣ କଣ ରୋଷ
ଘରେ ବନେଇକି ଦଉଥିବୁ ମୁଁ ବି ତ ସେଇ ଜାଣିଛି ଏଇଗୁଡାକ ଆଉ। ସେଇଟା ଜାଣିଛି ଆଉ। ରୋଷେଇବାସ ବି ଯାହା ଯେମିତି ମାନେ ଛତୁ ଉପରେ ହଉ ଯଉଟା ମତେ ଭଲ ଲାଗେ ଖାଇବା ପାଇଁ। ନା ମୁଁ ଟିକେ ଟିକେ ଶିଖିଦେଇଛି କହ ନା ମୋ ଏବେ ଘରେ କଉଠି ମୋ ମାମାକୁ ମୁଁ ରହୁଛି ତ ସେତେବେଳେ ମାମୁ ଘରକୁ ପଳାନ୍ତି। ନିଜକୁ କରିବା ପାଇଁ ପଡୁଛି ନା। ହଁ ଟିକେ ଟିକେ ଶିଖିଦେଇଯିବା ମାଆଠୁ ଦେଖି ଦେଖି ଆଉ।
ନାଇଁ ମତେ ଫାଷ୍ଟ ଫୁଡ ଉପରେ ସବୁ ଆସିଛି। ଏମିତି ରୋଷେଇ ଟିକେ ଟିକେ ଆଉ ସେମିତି ଜାଣିନି।
ହଁ ମୁ ବି ଏମତି ବନେଇଦିଏ କୁଆଡେ କିଏ ଗଲେ।
ସବୁଠୁ ଭଲ ତତେ କଣ ଆସିଛେ?
ହୁଁ ସବୁ ଏମତି ତ ଆସିନି ଭଲ କିନ୍ତୁ ବନାଏ ତ ହେମତି ଦେଖିକି ମାନେ ଘରେ ଯେମିତି ବନାନ୍ତି। ମୁଁ ସେମିତି ଵନାଏ। ଛତୁରେ ମତେ ତ ଛତୁଟା ଭଲ ଲାଗେ। ତମ ଛତୁଟାକୁ ଟିକେ ଭଲସେ ବନେଇ ପାରେ ଆଉ। ଛତୁ ତ ଆମର ବେଳେ ବେଳେ ତରକାରୀ ବନାଯାଏ ଯଦି ରୁଟି ସାଙ୍ଗ ଖାଇବୁ କଷା ଟାଇପର ବନଉ। ଆଉ ବେଳେ ବେଳେ ଗରମ ଭାତ ପାଇଁ ତରକାରୀ ବି ଛତୁରେ ବନଉ ନହେଲେ ଭଜା ବନଉ। ଆଉ ନହେଲେ ଗୋଟେ ପତ୍ର ପୋଡା ତମେ ଯା ତୁ ଜାଣିଛୁ ପତ୍ର ପୋଡା ଗୋଟେ କରନ୍ତି ଛତୁ ଦେଇକି ବେଶର
ହଁ ହଁ ଦେଖିଛି।
ହଁ ସେଇଟା ବି ବନାଯାଏ ଘରେ ମୁଁ କେବେ ବନେଇନି ଦେଖିଛି ଘରେ ସେଇଟା ବନାନ୍ତି ଆଉ।
ଆଚ୍ଛା।
ହୁଁ। ତତେ ଭଲ ଲାଗି ନାହିଁ ଛତୁ ଖାଇବା ପାଇଁ?
ହୁଁ ବହୁତ ଭଲ ଲାଗେ।
ହୁଁ ହୁଁ। ଆଉ ତତେ କଣ ଭଲ ଲାଗ ଖାଇବା ପାଇଁ ତୋର ଆଉ କଣ ଫେବରାଇଟ ଖାଦ୍ୟ?
ମତେ ସବୁ ଫାଷ୍ଟ ଫୁଡ୍ ଉପରେ ତ ମତେ ସବୁ ବନେଇ ଆସେ ଯେ ଯାହା ପଚାରିବ ମୋବାଇଲ ରୁ ନୂଆ ନୂଆ ରେସିପି ଦେଖି କେନି ବନେଇବା?
ଓହୋ।
ହଁ ଏବେ ତ କିଛି ଆଉ ଅସୁବିଧା ନାହିଁ କୁଡା ନସିକି ଥିଲେ ବି ପ୍ରୋବ୍ଲେମ ନାହିଁ ଏବେ ତ ସବୁ ହେଇଗଲାଣି ଫୋନରେ ସୋସିଆଲ୍ ମିଡ଼ିଆରେ ବି ସମସ୍ତେ ଛାଡ଼ୁଛନ୍ତି ସେଇଥିରୁ ଶିଖିକି ବି କିଛି ବନେଇ ପାରୁଛେ ଆମେ
ହୁଁ।
ଆଜି କେମିତି ମଞ୍ଚୁରିଆନ୍ ଟା ବନେଇଥିଲୁ?
ଆଜି ଫାଷ୍ଟ ବନ୍ଧା କବି କଣବା
ହଁ।
ବନ୍ଧାକୋବି କା ଧୋଇକିନ କାଟିଦବା।
ହୁଁ।
ତାପରେ ସେଥିରେ କର୍ଣ୍ଣଫ୍ଲୋର କର୍ଣ୍ଣଫ୍ଲାୱାର ପାଉଡର। ଆଉ ଟିକ କୋବିଡାକୁ ଭିଡିବା ପାଇଁ ବେସନ ଦବା। ତାପରେ ସେଥିରେ କଲଲ ତାଙ୍କର ଯିଏ ସେଥିରେ ଟିକେ ଅଦା ରସ ପେଷ୍ଟ ଟିକେ ହେଟା ହାଲୋ।
ଅହ।
ହଁ ତାକୁ ଗୁଳେଇକିନି
ହୁଁ।
ଛାଣା ହବ। ଯିଏ ସେମତି
ହୁଁ।
ଖାଲି ମନଚୁରିଆନ ମାନ୍ ଯିଏ ଶୁଖିଲା ଛାନିକି ଖାଇବା କଥା ସେ ସସରେ ଖାଇ ପାରିବ। ଯେ ପୁରା ମଞ୍ଚୁରିଆନଟା କରିବା ପଥା। ତାପରେ ହେଟୁ ଆଉଥରେ ତେଲ କଡେଇରେ ତେଲ ଗରମ କରିଇନି ସେଥିରେ ଚୁନ ଚୁନ କଟା ହେଇଥିବା ରସୁଣ, ଆଉ ଅଦା ଦିଆହବ। ରସୁଣ, ଅଦା, କଞ୍ଚା ଲ ଙ୍କା। ତାପରେ ସବୁ ଚିଲି ରେ ଆକାରରେ ଯେମିତି ପିଆଜ ପଡେ ଯୋଉ ସେପ୍ କଟା ଯେମିତି ସ୍କୋୟାର ସେପ୍ ଲୋ କଟା ହେଇନି।
ହୁଁ ହୁଁ।
ଆମେ ଠ କୋଉଥୁଲୁପା ଆମେ ତ ନର୍ମାଲ ମୁଁ ବେଶୀ ନର୍ମାଲ ପକାଏ ପିଆଜ ଆଉ କ୍ୟାପସିକମ୍। ହଁ। ପିଆଜ ଆଉ କ୍ୟାପ୍ସି କମ ପକେଇ ଦିଆହବ, ସେଇଳା ଟିକେ ଭାଜି ଦିଆହବ।
ହଁ।
ସେଇଟା ଟିକେ ଭାଜି ଆସିଲା ପରେ ସ୍ୱାମ ଟିକେ ଆମେ ତ ଆଗରୁ ଦେଇଦୁଆ ସେ କୁବିରେ ଲୁଣ ପକାଏ ଦେ। ତାପରେ ହେଇଥୁରୁ ଜଷ୍ଟ ଟେଷ୍ଟ ପାଇଁ ଟିକେ ହାଲକା ଲୁଣ ପକେଇ ଦିଆହବ। ଟିକେ ମସଲା ଫସଲା ଟିକେ ପକେ ମାନେ ମସଲା ମାନେ ଏଇ ଯୋଉ ଗୁଣ୍ଡ ମସଲା। ସେଦିରୁ ଟିକେ ପକେଇଦିଆହାବ। ତାପରେ ସସ୍ ଟମାଟୋ ସସ୍ ଚି଼ଲ୍ଲୀ ସସ୍, ଚିଲ୍ଲି ସସ୍ ଟା ନ ପକେଇ ପାରିବ ଟମାଟୋ ସସ୍, ସୋୟା ସସ୍ ଭିନେଗାର ଟିକେ ପକେଇଦେଇକି କର୍ନଫ୍ଲାୱାର ଉନୁ ଟିକେ ପାଣି କଦେଇକିନା ହେଥିରେ ପକେଇଦବା ଟିକେ ବହଳିଆ ଅଂଶ ରହିବ ବୋଲି। ତାପରେ ଯୋଉ ମଞ୍ଚୁରିଆନ କୁ ଛାଣା ହେଇକିନା ରଖିଥିବୁ ସେଇଟାରେ ପକେଇଦବ। ସେଇଭଳି ଭାବରେ ମୁଁ ମନଞ୍ଚୁରିଆନ କରେ।
ହଁ ଆଜି ବନେଇଥିଲୁ ଭଲ ଲାଗିଲା ଖାଇବା ପାଇଁ ଟେଷ୍ଟ ଥିଲା?
ଘରେ ଘରେ ସମସ୍ତେ ଖାଇଲେ
ମଶା ତାଲେ ସନ୍ଧ୍ୟାରେ ଫାଷ୍ଟ ଫୁଡ ଉପରେ ଖାଇବା ଆଉ।
ସବୁଦିନ ନାଇଁ ଦିନ ପରିବା ଥାଏ, ଘରେ ସବୁ ଜିନିଷ ଥାଏ ସେଦିନ କରଦିଅ।
ହାଁ। ଆଉ କଣ? ମୁଁ ବି ସେମତି ବନାଏ। ଆଉ କୋବିରେ ଯୋଉ ବନ୍ଧା କୋବିରେ ପିଠା ବନା ଯାଏ ବୋଲି ଜାଣିଚ ନା ନାଇଁ।
ଉଁ ନା।
ଅହ।
କେମତି ସେଡା?
ବନ୍ଧାକବ ରେ। ହୁଁ ଆମ ଆଡେ ତ ବନ୍ଧାକୋବିରେ ପିଠା ବନାଯାଏ। ଆମରଭେଣ୍ଡି ବନ୍ଦାକୋବିକୁ ଚିିନଚିନ୍ ଚିନ କରିକି କାଟି ଦିଆଯାଏ। ତ କାଟିକି ତାକୁ ଟିକେ ଆଗ ଧୋଇକି ତ ତାକୁ ଟିକେ ପାଣି ରେ ବତୁରେଇ ଦିଆ ଯାଇଥାଏ। ବତୁରେଇ ଦେଇଗଲା ପରେ ତା ପାଇଁ ଅଦା, ଲ ଙ୍କା। ଆମର ତ ସାଧା ଆମ ଘରେ ବନାହୋଉଚି କିଛି ପିଆଜ ରସୁଣ ଖାଉନୁ। ତ ସାଧା ହେଲେ ତା ପାଇଁ ଅଦା ଲଙ୍କା। ଏମିତି ଛେଚିଦବ ଜିରା ଆଉ ହଁ ଏଇ ସବୁ ଛେଚିକି ଏକାବେଳେ ସେଇଥିରେ ମାନେ କଣ କରୁ ଚିପୁଡିିକିତାକୁ ରଖିଦବ ଯଦି ଯେ ବେସନରେ କରିବା କଥା କରିବ ନହେଲେ ଚାଉଳ ଆମ ଘରେ ଚାଉଳ ବାଟିକି ଓଦା ଚାଉଳ ରଖିଦ ତାକୁ ବାଟି ଦେଇ କି ହେଇଦ୍ରେ ବାନଯାଏ ପୀଠା। ସେ ଚାଉଳ ଟା ବଟା ଯାଇଥିବ ହାଲକା ଟିକେ ପାଣି ଟିକେ ଭଳିଆ ଥିବ ମାନେ ପାଣିଆ ଟିକେ ରୁହେଝୁ ଝୋଟି ପକେଇବା ଭଳି ଟିକେ ହାଲକା ଥିବ ତ ସେଇଥିରେ ହେଇ କୋବିଟାକୁ ମିଶାଇ ଦିଆଯାଏ ତ ଅଦା ଲଙ୍କା ଯାହା ଯେମିତି ରସୁଣ ପିଆ ପିଆଜ ତ ନାଇ ରସୁଣ ହେଲେ ଛେଚିକି ଏମତି ଯାହା ପକାନ୍ତି ସ୍ଵାଦ ପାଇଁ ତ ଆମର ଖାଲି ଅଦା ଲଙ୍କା। ପକେଇ ସାରିଲା ପରେରୁ ହଳଦୀ ଲଙ୍କାଗୁଣ୍ଡ ଯାହା ସବୁ ମସଲା ଯେମିତି ପଡ଼େ। ସେଇ ସବୁ ପକେଇ ଦିଆ ହୁଏ ତ ଯିଏ ଯେମିତି ଡାଇରେକ୍ଟ ଯଦି କିଏ ପିଠା ମେ ବନବା ନହେଲେ ଆମ ଘରେ ମୋ ମାମା ଟିକେ କଣ କରନ୍ତି ଥରେ କୋବି ଡ଼ାକୁ ଟିକେ ଆଉ ଉ କମ ପାଣି ରେ ସିଝେଇ ଦିଅନ୍ତି ମାନେ ହାଲକା ପୁରା ନାଇଁ। ପୁରା ସିଝିଲେ ଭଲ ଲାଗିବନି ହାଲକା ଟିକେ ସିଝେଇ ଦିଅନ୍ତି ତାପରେ ହେଠୁ ହେଇଥିରେ ସବୁ ମସଲା ଚାଉଳ ଯୋଉଟା ବାଟା ହେଇଥିବ ହେଇଟା ଏ ସବୁ ମିଶେଇକି ଗୁଳେଇ ଦିଆ ହୁଏ ଗୁଳେଇ ଦେଲା ପରେ ଟିକେ ସମୟ ପାଞ୍ଚ ଦଶ ମିନିଟ ଘୋଡ଼େଇକି ରଖା ହୁଏ। ତାପରେ ଯୋଉ ଆମର ଯୋଉ ତାୱା ଯେମିତି ପିଠା ବନେ ଯୋଉ ତାୱାରେ ସେଇ ତାୱାରେ ହେଠୁ ତେଲ ଦେ କି ବନାଯାଏ ଆଉ କୋବି ପକାଯାଏ ଜେନ୍ତି ପିଠା ଟାଇପର ଗୋଲ ଗୋଲ କରିକି ହାତରେ। ନହେଲେ ପିପାଧାରେ କିନ୍ତୁ ଲାଖିଯିବ ଶୁଖିଗଲା ଏ ପାଇଁ ହାତରେ ବନେଇଦି ପୁଣି ହାତ ଧୋଇହେଇକି ତାପରେ ଟିକେ ସମୟ ଦୁଇପଟକୁ ନଉଟେଇ ଦେଲେ ରେଡ୍ କଲର ଟିକେ ଭଳିଆ ହେଇଗଲେ ତେଲ ଆଉ ଟିକେ ଦେଇଦବ। ସେମିତି ବନାଯାଏ ପିଠା ଆଉ ଥରେ ବନେଇକି ଖାଇବ ଆଉ ଟ୍ରାଏ କରିବୁ ଘରେ ଆଉ କେମିତି ଲାଗୁଛି?
ଆ ଟ୍ରାଏ କରିବା ନ ନଡ଼ିଆ ପିଠା ଖାଇଛ?
ହଁ। କଣ କହିଲୁ?
ନଡ଼ିଆ ପିଠା କେବେ କରିକିନି ଖାଇଚ?
ନଡ଼ିଆ ପିଠା ତ ହଁ ହେମିତି ନଡ଼ିଆ ପିଠା ବନାନ୍ତି ହେଲେ ମୁଁ ତ କେବେ ଦେଖି ଖିନି କେମିତି ବନାନ୍ତି ନଡ଼ିଆ ପିଠାର ମାନେ ତା ରେସିପି ଟା ମୁଁ ଜାଣିନି ଖାଇଛି ଘରେ ବନାଯାଏ।
ବହୁତ ଭଲ ଲାଗେ ଆଉ ନର୍ମାଲ କିଛି ନାହିଁ ଜସ ସେମିତି ଯେମିତି କୋବି ପିଠା। କହିଲୁ ସେମିତି ନଡ଼ିଆକୁ କୋରି ଦିଆହବ ସେଇ ଚାଉଳ ପିଠଉରେ ନଡ଼ିଆ ଗୋଳେଇକିନି ଲୁଣ ଲଙ୍କା କଞ୍ଚା ଲଙ୍କା ଟିକେ ଛେଚିକିନି ଟେଷ୍ଟ ପାଇଁ ଅଦା ଟିକେ ଛେଚିକିନୀ ପକେଇ ଦିଆହବ। ତାଲେ ଯୋଉ ଛୋଟ ଛୋଟ ବରା ଯେମିତି କରନ୍ତି ସେମିତି ଚଟକା ବସାଇ ଦବ ଛୋଟ ଛୋଟ ବରା ନାଖିଆ ହା ରେ ଏମିତି କରିଦବ ତାକୁଲୁ ତେଲ ଲାଗନି ଛୋଟିଆ ଛୋଟିଆ ଖାଇବା ଗୋଟେ ତେଲ ଦେଇକିନା ଫୁଟଣ ଫୁଟଣ ଫୁଟେଇବ। ବହୁତ ମାନେ ଏମିତି ରେଡ଼୍ ଫେଡ଼୍ ହେଇଗଲା ପରେ ତାପରେ ତାକୁ ହାଣିକିନି ଖାଇବ ବହୁତ ଭଲ ଲାଗେ। ରହିଯାଣି ଏକ ଦିନ ଯେତେବେଳେ ଓଷା ବାର ହୁଏ ଆମ ଘର କରୁଛନ୍ତି ନଡ଼ିଆ ମେଞ୍ଚେ ନଡ଼ିଆ ଆସ ସେ ସମସ୍ତେଙ୍କୁ ନିଅନ୍ତି ସେ ନଡ଼ିଆଟା ଖୁର୍ଖା ହେଇକି ପୋକା ହବ କଣ ଆମେ ଏମିତି ପିଠା କରିକିଣି ଖାଇଦବୁ।
ହଁ ହଁ ନଡ଼ିଆରା ତ ସବୁ କାମରେ ଲାଗେ। ଏଇ ଯେମିତି ଆମେ କାକେରା ବନଉଛେ କି ମଣ୍ଡା ପିଠା ସବୁଦରେ ତ ସେୟା ସେୟା ପୁର ବନେଇକି।
ସେମିତି ଯଦି ଜଲଦିି ପିଠା କରିକିଣି ଖାଇଦବୁ ନହେଲେ ସେମିତି ନଡ଼ିଆ କୁର ଯେମିତି କରିକିଣି ନଡ଼ିଆ ପୁର ବନେଇଦଉ।
ହଁ ସେଇଟା ବଲେ ହଁ ସେଇଟା ବି କେତେ ଦିନ ଯାଏ ବି ରହିପାରେ ନଡ଼ିଆ ପୁରଟା। ବନେଇକି ସେଟାରେ ବି ବନାଯାଏ ଖାଲି ଏମିତିକି ଗୋଲ ଗୋଲ କରି କିଛି ଦିନ ରଖିବି ହୁଏ ମାନେ ରସଗୁଲା ଟାଇପର ବନେଇକି। ସେଟା ମୁଁ ଥରେ ଏମତି ୟୁଟୁବ ରୁ ଗଟେ ଦେଖିଥିଲି ତ ସେଟା ନଡିଆରେ ହେମତି ଗୋଟେ ରେସିପି ଟେ କରିି ଥିଲାଉ ହଁ ଆଉ ନଡ଼ିଆରେ ଘରେ ତେଲ ବାହାର କରନ୍ତି ନାହିଁ।
ନାହିଁ ଆମ ତେଲ କେବେ ଭାଟି ନାହାନ୍ତି।
ହଁ। ଆମର ବି ମନ୍ଦିରରୁ ନଡ଼ିଆ ଆସେ ତ ହେଲେ ଆମେ ଦେଇଦଉ ଆମ ପାଖରେ ଯଉମାନେ ଥାନ୍ତି ଦେଇଦଉ ନ ନିଜେ ପିଠା ଠା ବନେଇକି ଖାଇଦଉ। ତେଲ ବାହାର କରିବା ଟିକେ ଘରେ କେହି ଏତେ ଜାଣିନାହାନ୍ତି ତ ବନାନ୍ତିନି ତେଲ ଆଉ। ଦ ଅଧିକାଂଶ ଲୋକମାନେ ନଡ଼ିଆରେ ବି ତେଲ ଘରେ ବନେଇ ଦିଅନ୍ତି କିଣିବା ଅପେ କ୍ଷା ଘରେ ବନେଇ ଦେଇକି ବ୍ୟବହାର କରନ୍ତି।
ନଡ଼ିଆ ତ ରହିରା ଆମର କେ ବନେଇବାର ମୁଁ ଦେଖିନି।
ଉଁ ହୁଁ। ଆଉ ରଜକୁ ପୋଡ ପିଠା ବ ନାହିଁ ନାଇଁ ଘରେ।
ହଁ ପୋଡ ପିଠା ମା ବନାନ୍ତି।
ହଁ। ନାଇଲେ ମୁଁ ବି ଥରେ ଟ୍ରାଏ କରିବି ଆଉ ତମେ ତୁ ଯୋଉ ରେସିପି ଟା କହିଲୁ ମଞ୍ଚୁରିଆନ୍ ମୁଁ ବି ଦେଖି ଥରେ ଟ୍ରାଏ କରିବି କେମିତି ଲାଗୁଛି ଆଉ।
ସତରେ ଟ୍ରାଏ କର ବଢିଆ ଲାଗିବ।
ହଁ ଏମିତି ଦୋକାନରୁୁ କିଣି ଖା ତାପେକ୍ଷା ଘରେ ବନେଇକି ଆମେ ଭଲସେ ବନେଇକି କଣ ସେ ଥାଇରେ ଦେହ ପାଇଁ ବି ଭଲ।
ଭଲସେ ବନେଇବା ପୁଣି କମ ରେଟ ରେ ବି ମାନେ ବେଶୀ କିଛି ବି ଖର୍ଚ୍ଚ ହବନି।
ହଁ।
ଏତିକିିରେ ବାହାରୁକୁ କାଳ ଯେ
ମୁଁ କଣ କରିବି ଅଛି ଫ୍ରି ହେଲେ ତୋତେ ଲଗେଇବି ଆଉ ଥରେ ପରା।
ହଉ ଠିକ୍ ଅଛି।
ହଁ।